ହ୍ୟାଲୋ। ହଁ କୁହ। ଏଇ ବଇଚି ଆଉ।
ହୁଁ ଦେଖିକି ଯିବୁ ଯାଉଚୁ ଏତେ ବାଟ। ଦେଖି ଦେଖି ଦେଖିକି ଯିବୁ।
ହଁ ପୁରା ଦେଖି ଦେଖି ଯାଉଛି। ଯା ଆଖି ବନ୍ଦ କରୁନି ପୁରା ଦେଖି ଦେଖି ଯାଉ ହଁ ବା।
ହୁଁ ଏଇ ଯୋଉ ସେଇ ଯୋଉ ଇଏ ମନ୍ଦିର ଟା ମତେ କହିଲୁ କୋଉଠି? ନଖରା ପାଖରେ ଯୋଉ ମନ୍ଦିର ଟା କହୁନାହାନ୍ତି କଣ ସେ ମନ୍ଦିରଟା ନା? ହଁ- ହଁ ସେଟା କୋଉଠି? ନଖରା ଭିତରକୁ ନା କୋଉଠି?
ନା ଭିତରୁକୁ ନୁହଁ ଆଇଲା ବେଳୁକୁ ବା ନଖରାରେ ପଶୁ ପଶୁ ପସିବା ପୂର୍ବୁରୁ।
କି ଭଳିଆ ରାସ୍ତା ସାଇଡ ରେ।
ହଁ ରାସ୍ତା ସାଇଡ ରେ। ମୁଁ ପା ଆମେ ଯେବେ ଆସୁ ଦେଖି ଆସୁ ତମକୁ ଦେଖାାଯାଏନି।
ନାଁ ମୁଁ ଦେଖିପାରୁନି।
ସେଇ ତ ରାସ୍ତା ସାଇଡରେ ଅଛି ମୁଁ କେତେ ଥର ଦେଖିଛି। ହଁ ଦେଖିଥିବ ମ ସାଇଡରେ ତ ପୁରା ଆଉ।
ମୁଁ ଜାଣିପାରୁନି।
ହଁ ସେଇ ଆମେ ଆଇିଲା ବେଳେ ସବେରେ ମୋର ଭୁଉ। ହଁ ମୁଁ ଆଇଲା ବେଳେ ସବୁ ତମର ବହୁତ। ଥର ପ୍ଲାନ୍ କରିଚୁ ଯିବୁ ବୋଲି ହେଲେ ସେ କଇବ ମୁଁ ଗାଧେଇନି। କରିନି ଯାଇପାରିବିନି ଏମିତି ହେଇ ପଳେଇ ଆସ। ଖାଲି ବାହାରୁ ଯାହା ଦେଖିଛୁ ଆଉ।
ଯିବା ଆମେ ବି ଯିବା କେବେ?
ହଁ ଯିବା ଆଟଲିଷ୍ଟ ଦୂର ଜାଗାକୁ ନ ଯାଇ ପାରିଲେ ପାଖ ଜାଗାରେ ତ ଯାଇକି।
ଏଇଠି ତ ନ ଯାଇ ପାରିଲେ କଣ ଲୋକ କଣ କହିବେ ମା ତମେ ସେଇଠି ପଢୁଛ କୁଆଡେ ଯାଇନ।
ସେ ଅଛି। ସେଟା ତ ଠାକୁରଙ୍କ ମଧ୍ୟ ପୂଜା ହଉଛନ୍ତି ସେଠି ଫଟୋ ସ୍ପଟ ଅଧିକ ସେଟା ସୁଟ ହଉଛି।
ଯାହାର ଦେଖିବୁ ଯୋଉ ଇଏ ଦେଖିବୁ ଯୋଉ ପ୍ରି ୱେଡିଙ୍ଗ ବି ସେଇଠି ସୁଟ୍ କରୁଚନ୍ତି।
ହଁ।
ସବୁ ସେଇଠି ସୁଟ୍ କରୁଛନ୍ତି ମୁଁ ବହୁତ ଫଟ ଦେଖିଛି ମାନେ ସେଇଠି ସୁଟ କରିବାର ବହୁତ ମାନେ ଭିଡିଓ ରିଲସ୍। ବନେଇବାର।
ହଁ ଫଟ ସବୁ ପକେଇଚୁ ତା ଦେହରେ ଲାଇଟ୍ ବି ଲାଗିଚି ଉପରେ ଉପରେ ସବୁ।
ଏଟା ତ ବଡ଼ିଆ।
ରାତିରେ ବଡ଼ିଆ ଦେଖା ହୋଉଥିବ।
ଯୋଉ ଲାଇଟ ଲାଗିଥିବ ନା ମସ୍ତ ଦେଖାଉଥିବ ସେଠି କୋଉ ଠାକୁର ପୂଜା ପାଉଛନ୍ତି?
କେଜାଣି ମୁଁ ବି ଜାଣିନି।
ଯାଇନି ଆକ୍ଚୁଆଲି ସମସ୍ତେ କଣ ସମସ୍ତେ ଯାଇଛନ୍ତି ସେଟକୁ ଥରେ ଥରେ।
ଆମେ ହିଁ ଯାଇନୁ ଆମେ କୁଆଡେ ଯାଇ ହିଁ ପାରିଆନି।
ଆମ ରୁମଠୁ କୁଆଡେ ଯାଇ ହିଁ ପାରିବାନି।
ଆମେ ରଜ ଦଳ ଖାଲି ଖାଇକି ଶୋଇବା। ଚିକେନ ଖାଇଥିବ ରବିବାରେ ଶୋଇପଡିବୁ ପେଟେଇ କି।
ହଁ ବା ଏଇଟା ଖାଇଦେ ଶୋଇପଡ଼। ଖରା ହଉଛି ଯିବାନାଇଁ ମୁହଁ ନାଲି।
ଯିବାନି ମ ହଁ। ଝାଳ ବାହାରିବ ଝାଳ ବୋହିିବ ଯିବାନି ପୋଡ଼ିବ।
ହଁ ଆମେ ତ ଫ୍ରଣ୍ଟକୁ ଯିବା କଷ୍ଟ ବୋଧେ ଆମର।
ହଁ ଫ୍ରଣ୍ଟକୁ ଯିବାକୁ ସ୍ମୃତି ଦି। ତାଙ୍କର ତ ଛାଡ ତାଙ୍କ କଥା ମୁଁ କହିବାକୁ ଚାହୁଁନି। ତାଙ୍କର ତ ପ୍ରାଣ ଛାଡିଯାଉଥିବ। ହୁଁ।
କଣ କଇବୁ ସେ ବା ନାଲି ବି ସ୍ମିତି ଦି ନାଲି ପଡିଯାଇଥିଲେ ସେ।
ହୁଁ ମୁଁ କହିଲି ସୁନ୍ଦର୍ ଲୋକ ଟା କି?
ହିଁ -ହିଁ -ହିଁ।
ମୁଁ କହିଲି ଭାବିନି ତାଙ୍କକୁ ଚାବି ରଖିଥିବେ ତ ନହେଲେ ଫିର୍ ଭାଙ୍ଗିତେ ପଡିବ।
ଆଉ କେଜାଣି ଏଥର ବଜେଇ କି କହିଦେଇଥାନ୍ତି କହିବି ତମେ ତାଲା ଆଣିଦିଅ ଦିଟା ଆମର ନାହିଁ।
ମୁଁ ଦେଇକି ଆସିିଥିଲି ମୋ ଚାବିଟା ମୁଁ କହିଲି ଏଟା ପକେଇଦବ ସେ ଝରକା ସାଇଡରେ ରଖି ଦେଇକି ଝରକା ଟା ହାଲକା ଦେଇଦବ। ପୁରା ଦବନି ମୁଁ ଲଗେଇ
ହୁଁ।
ହଉ ସେ ଧଳା ମୁଁ ସେ ଧଳା ମନ୍ଦିର ଟା କଥା ଖାଲି ଭାବୁଚି।
ଯିବା ଯିବା ଏଥରକୁ ଯିବା ଏ ସ ଏ ଆମର ଏଇ ଯୋଉ ସେମିଷ୍ଟାର ଇଣ୍ଟରନାଲ୍ ସରିଯାଉ ଘରକୁ ଯି ପୂର୍ବରୁ ଯାଇକି ବୁଲିକି ତାପରେ ଘରକୁ ପଳେଇବା।
ହଁ ହଁ ସେଇଆ କରିବା। ବୁଲିକି ଟିକେ ପଳେଇବା ନହେଲେ ଭୁବନେଶ୍ୱର ଟିକେ ଯିବା ବୁଲି ଆସିବା ଟିକେ
ହଁ ଭୁବନେଶ୍ୱର ହେ ଶୁଣ ଏଥରକ କେହି ଯାଆନ୍ତୁ କି ନ ଯାଆନ୍ତୁ ତମର ମୋର ପଳେଇବା ହେଲା।
ହଁ ହଁ ତମର ତୋର ମୋର ପଳେଇବା ଯାଆନ୍ତୁ- ଯାଆନ୍ତୁ କି ନ ଯାଆନ୍ତୁ ଯିଏ ରୋଲ୍ କାଢୁଚି କାଢୁ ଆମେ ହେଥୁ ପଳେଇ ଆସିବା ବୁଲିକି ହୁଁ
ମୁଁ ଯାଇଁକି ତମେ ସୋନାଲି ଦିଦିଙ୍କୁ ଦେଖା କରିଦବ ମୁଁ ଯାଇଁ ତମେ ବି ଦେଖା କରିଦିଅ ତାପରେ ସାଙ୍ଗ ହେଇକି ପଳେଇ ଆସିବା ତମେ ମତେ ଫୋନ କରିବ ମୁଁ ପଳେଇ ଆସ ସେଇ ଜାଗାକୁ ଆମେ ବସ୍ ରେ ଦି ଜଣ ପଳେଇଆସିବା।
ହଁ ସେଇ ଯୋଉ ଏ ସେ କୋଉଠି ରହୁଛି? ଏ ହଁ ଥାଉ ସେଇଟ ଯାଉ ହଁ ସେଇଆ କରିବ ହେଲା।
ଗଙ୍ଗା ଗଡ଼ିଆ ହଁ। ଆଉ କଣ ଏନ୍ତି କାହାକୁ ଯଦି ଅପେକ୍ଷା କରିବା ଯାଇ ପାରିବାନି ସେ
ହଁ ସମସ୍ତଙ୍କୁ କହୁଚନ୍ତି ଚାଲ ଚାଲ ଯିବା କି ସମସ୍ତେ କିନ୍ତୁ ଆଗକୁ ହଁ ହଁ ମାରୁଚନ୍ତି କିନ୍ତୁ ଠିକ୍ ଟାଇମ୍ ବେଳୁକୁ କହିବେ ନା।
ନା କରିଦଉଚନ୍ତି ସେଦିନ ଦେଖୁଚନ୍ତି ମୁଁ ଯାଉ ଯାଉ ମାନେ ପୁରା ପ୍ଲାନ୍ ହେଇଗଲା କି ତମ ସହିତ ଯିବି
ହୁଁ।
ଲାଷ୍ଟକୁ ପଇସା ନାହିଁ।
ହେ ହେ।
ସଇଲା କ୍ୟାନ୍ସଲ୍ ପ୍ଲାନ୍।
କ୍ୟାନ୍ସଲ୍! ସେ ଆମେ ଯୋଉ ଅନ୍ୟ ଆମେ ବା ଏଇଠି ପାଖକୁ ବି ଯାଇନାହାନ୍ତି କଣ ସେ ଜାଗାଟା ନା ତ ଯୋଉ ପାର୍କଟା ଅଛି ଯୋଉ ଛୋଟ ପାର୍କଟା
ଜୟଦେବ ପୀଠ
ସେଠି କି ବି ଜାଇଥାନ୍ତି।
ସେ ଯୋଉ
ମାନେ ଲଜ୍ଜା ଜନକର କଥା।
ନା ଏଥର କିନ୍ତୁ ଯିବା ଯାହା ବି ହେଇଯାଉ ନା କାଇଁ ଯିବା ଭୁବ୍
ହଁ ଏଇ ଥର ସତ କଥା ଯିବା ଆକଚୁଆଲି ସତରେ ସମସ୍ତେ କେତ ସେ କୁଆଡେ କୁଆଡେ ଯାଉଚନ୍ତି ଆମେ ବୋଧେ ଆମେ କୁଆଡେ ବି ଯାଉନାହାନ୍ତି।
ସେଇଆ ବା ଆରେ ଆମ କୋଉ ଧାତୁରେ ଗଢା ସବୁ ଆମେ ଖାଲି ଯିଏ ଯାଉଥିବ ହେଇ ଯିଏ ବୁଲିବାକୁ ଯାଉଚି ଭଲ ଆମେ ଯିବା ଆମେ ଯିବା
ଆମେ ଖାଲି ଡିସ୍କସନ୍ ଯିଏ ଗଲା ଆମେ ଶୁଣି ଦେଇ ଡିସ୍କସନ୍ ଆମର ଚଲେଇଥିବା ଗୋଟେ। ସେତେବେଳେ ନା ଆମ ସବୁ ରୁମ୍ ଛୁଆ ଯାଉଥିବେ କେବଳ ଆମ ରୁମ୍ ଛୁଆକୁ ଛାଡକିନା
ଛୁଆଗୁଡା କେତେ ମିଛ ଫିଛ କହିକି ପଳଉଚନ୍ତି ଆମେ ଖାଲି ଅନା ଡରିକି ଛାନିଆରେ ବଇଚି
ହଁ କାଳେ କିଏ କଣ କହିଦବ ନା ନାଇଁ ଏ ଥର ଫାଇନାଲ ଏଇଥର ଆଉ କିଛି ଦରକାର ନାହିଁ ଆଉ ଡରାଡରି ନାହିଁ କିଛି ଏଇଥର ଆମେ ଫାଇନାଲ ଯିବା। ହୁଁ ଆମେ ସିିନିୟର ହେଇଗଲେ ଫାଇନାଲ ଇଅର୍
ସ।
ମୁଁ ବି ଏଥର ଆମ ଘରେ ଟିକେ କହିିବି ଆଉ ମୁଁ ଏଥର ଯିବି ତମେ ହଁ ମାରିବ କହିଲେ ହଁ ଆମେ ହଁ ମାରିବୁ।
ମୁଁ ବି ସେଇୟା ମୁଁ କହିକି ଆଇଚି ଆ ମମିକୁ ମୁଁ କହିଲି ଆମେ ଏଥରକ ସବୁ ଯିବୁ ଭୁବନେଶ୍ଵର ଘରିକା ବୁଲିବାକୁ ଯିବୁ ମନା କରିଥିବୁ ଦେଖିବୁ।
ହଁ ଆଉ ମନା କରିଦବୁ ମନା କରିଦେଲା ବେଳକୁ ଆଉ ଆମେ ଆଉ ମ୍ୟାମ୍ ବି ମନା କରିଦଉଛନ୍ତି ନା ନା ଛଡ଼ା ଛଡି ନାହିଁ।
ସିଏ ଘର ଲୋକଙ୍କୁ ନ ଫୋନ କରିବେ ତମେ ଯିବ ମୋ ନମ୍ବର ଦେଇଦବ ଇଏ ମୋ ମମି ମୁଁ କଥା ହେଇଯିବି।
ଓ ହେଇ ସତ କଥା ସେଇଆ କରିକି ଏଥରକ ଯିବା।
ସବୁ ଛୁଆ ଗୁଡା ସେଇଆ ହିଁ କରନ୍ତିଆ।
ହଁ ସମସ୍ତେ ସେଇଆ କରନ୍ତି କେବଳ ଆମେ ଡରିକି ଛାନିଆ।
ହୁଁ। ସେଦିନ ଯେମତି ଶବ୍ୟ ମମି କିି ସବ ସେଦିନ ସବବେ ମମି ଫୋନ କରି ଧରାଇଦେଲି ମାମଙ୍କୁ ତା ମମି କମି ଭଦ୍ର ଲୋକ ଭଳିଆ କଥା। ତା ଯେ ମ୍ୟାାମ ପୁରା ପସନ୍ଦ ନା ତାଙ୍କ କିନ୍ତୁ ତ ମମି ଭାରି ଭଲ ଲୋକ।
ମାମା ଯା ହଉ।
ମୁଁ ଆଆଡେ ଥରୁଛି ଗୋଟାମଣ ଛିଡାାଇ କଣ ହବ ହଁ ବା।
ଘର ଗୋଟେ ସାଇ। ଆମର ଶୁଣ ଶୁଣ ପ୍ଲାନ୍ ଆମର ଏଇ ପାଖ ଜାଗା ଆଗେ ଯିବା ଏଇ ଭିତରେ ଆମର। ଆମେ ସରିଯାଉ ପାଖ ଜାଗା ରବିବାର ଦେଖିକି ଆମେ ଯିବା ସୁଁ। ସେ ବଢିଆ ପଟା ଆସୁଛି ବଢିଆ କଣ ଶୁଣନ୍ତୁ।
ଖାଲି ଶୁଣ ଖାଲି କଣ ଯାଇକି ବୋଝ ଭଜି ଖାଇବା ଜରୁରି। ଖାଲି ଯିବା ଟିକେ ଫଟୋ ଉଠିବା ହଉ ହେଲା ଦହବରା ଖାଇଦବା କୋ ତିରିଶ ଟଙ୍କାରେ ଖାଇଦେ ଚାଲ।
ଖାଇଦେଲେ ସଣ୍ଡ ଟିକେ ପିଇଦେ ନା ସାନ। ଆଉ ନା ଖାଇବାଟା ନିହାତିଟା ଇମ୍ପୋର୍ତନ୍ତ୍ ବୁଲିବା ଇମ୍ପୋର୍ଟ।
ତିନିଶହ ଟଙ୍କା ଖଣ୍ଡେ ନେଇ ଆଲେେ ବି ହେଇଯିବ ନା କଣ।
ହଁ ଆରାମସେ ଯାଇକି ଆସିକି ଖାଇକି।
ଖାଇକି ସେଇଗଲା।
ହଁ ଆମେ ତ ସେ ଯିବା ସାଙ୍ଗେ ପଳେଇ ଆସିବା ଆଉଠି କଣ ରହୁଛନ୍ତି ନା କଣ। ଆମକୁୁ ଇଏ ହବ ଆଉ ସବୁବେଳେ ତ ବସ୍ ବି ଚାଲିଛି।
ସବୁ ଆସିବ ଏଇଥିରେ ହିଁ ବୁଲାବୁଲି କରିବା ଆମର ଯେତେ ନିଜର ଇଚ୍ଛା ସବୁ ଇଏ କରିଦବା ୟାର। ମେନ୍ ଟୁ ତ ଘର ଲୋକଙ୍କୁ କହିବନି ନହେଲେ କହିବି କି ପଇସା ପଠା। ଖର୍ଚ୍ଚ କହିବେ ଏଠି ତୁୋ ରୁଆ ପଇସା ହେଇଥିଲା ପୁଣି ମାଗୁଛି ପଇସା।
ହଁ ପୁଣି କରିବା ପଇସା ମକୁ କହିବେ ହେଲା।
ମୁଁ ତ କହିବିନି ସେଠୁ ବି ରଖିଦେବି ଏଠୁ ବି ଆଣିକି ରଖିଦେବି।
ନେହି ସେଇଆ ଠିକ କଥା।
ଶିଖ। କାଲି ଶୁଣନ ମମି ଜଣେ ମତେ କାଲି ରାତିରେ କହିଲେ ମୁଁ ଏବେ ପାଞ୍ଚ ଟଙ୍କା ଦେଇଦଉଛି ଆଉ ବାପା। ଆଉଟ କାଲି ହଜାର ଟଙ୍କା ନେଇଥିଲି ଆଉ କହିବୁି ମମି। ଦେଇଯିବ ବୋଲି ନହେଲେ ବାପା ପୁଣି ପାଞ୍ଚଶହ ଦେବେ ହଜାର ଦେବେନି ଆଉ ହେଲା।
ହଁ।
ସେଠୁ ମୁଁ କହିଲି କି ହଉ ଆଉ ମୁଁ ମମି ପାଞ୍ଚ ଟଙ୍କା ଦେଇଦେଲା ମତେ ମୁଁ ଗ ରଖିଦେଲି କ୍ୟା ଦେଲା। ସେଇଠୁ ଫୋନ ଯେତେବେଳେ ଆଇଲେ ଏଗାରହ ଟଙ୍କା ଏଇ ମୁଁ ପୁର ଖୁସି ହେଇିନ ଦୁଡି ମୁମି ଦେଖିବେ ମୁଁ ପଇସା। ପ୍ରୋସେସିଂରେ ଅଛି ଆସିବ ହେଲା ମମି କହୁଛ ହଉ ହଉ ମୁଁ ପାଞ୍ଚଶହ ଟଙ୍କା ଟା ଦେଇଦେ। ମୁଁ କହିଲି ପ୍ରୋସେସିଂରେ ଅଛି ନାଇଁ କି ମୋ କତିରେ ଆସି ପହଞ୍ଚି ଯାଇଛି।
ହଁଗ ମୁଁ ତମିତି କହୁ ନା ଆସୁ ଆସୁ ଆହୁ ଲାଗିବ ଲେଟ୍। ଆହୁରି କୋଡିଏ ଦିନ ଲାଗିବ ତା ଭିତରେ ତ ଆର ମାସ ହେଇଯାଇଥିବ।
ହଁଁ କୋଡିଏ ଦିନ ନୁହଁ ମତେ ଲାଗୁଛି ସପ୍ତାହେ କି ଦିଇ ସପ୍ତାହ। ତ ଭିତରେ ଆ ଚଉଦ ଦିନ ଭିତରେ ଆସିବ ଆଉ।
ହଁ ହଁ ସପ୍ତାହେ ଭିତରେ ପଳେଇ ଆସିବେ ମତେ ଲାଗୁଛି।
ହଁ ସେ ଯେବେ ଆସୁ।
ହୁଁ ଆସିବ ତ ସେଇଟା ବଡ କଥା ହଁ ସତରେ।
ମତେ ସେ ଚିକି ଯଦି କହିଲେ କହିଲେ କି ତୁ ଆହୁରି ତମେ ଯେତେ ପାରୁଛ କର ମ ତ ତ ଚି ଫା ଫ କଥା ହଉଥିଲି ହେଲା ତାଙ୍କ ମମିରେ କଥା ହେଲି ତାଙ୍କ ମମି ହେ। ଝିଅ ପୁରା ଚାରି ହଜାର ଟଙ୍କା କରିଦିଏ ମତେ ପୁରରେ ଏମିତି କହିଲେ।
ହଁ
ହଁ ବା ତାଙ୍କର ହେଇଛି ତାଙ୍କ ମମି ହରିଆଙ୍କର କହିଲେ ତମେ ଛାଡୁଛ ପାଇଁ ତମେ ତ ଘରେ ବଇଛ। ପାଠ ଟାଇମ ରେ ପଢିବବଶ୍ୟ କି କାମ ଟାଇମ ରେ କାମ କରିବ। ସତ ତମର ଏମତି ଗେନ୍ଧା ଜିନିଷ ଗୁଡା ଫୋନ ରେ ଭିଡିଓ ଦେଖିବାଠୁ ଗଲ ଏମିତି କଥା ହେଇଯିବ। ଆଟଲିଷ୍ଟ ପଇସା ତ ପାଇଆ।
ଠିକ କଥା କହିଲୁ ଏଇ ଫାଲା ଫାଲତୁରେ ଫୋନ ଦେଖିବା ଅପେକ୍ଷା ଏଇରା କଲେ ଆହୁରି ଭଲ ଅଛି।
ଆଉ ତମର ମୋର କଣ କରିବା ନା ରାତିରେ ବି କଥା ହବା ହେଲା।
ହଁ ଆମେ ଯେତେବେଳେ ଇଏ ହବ ଆ କଥା ହବ।
କଥା ହବା ହଷ୍ଟେଲରେ ସେଇଠି ରୁମରେ କଥା ହେଇଯିବା।
ହଁ।
ଖାଇକି ଆସି ଆଗେ କଲ ଲଗେଇକି କଥା ହେବା।
ହଁ ହଁ ଯେତେବେଳେ ଫାଙ୍କା ହବା ତାଙ୍କ ପାଇଁ ୟେ କରିବା ଖା ରେ ବସିକି କିଛି ଲାଭ ନାହିଁ ସର ବସିକିପେକ୍ଷା ବସ ଅପେକ୍ଷା କି କଲେତ ଆଟଲିଷ୍ଟ ର ହିବନା ଆଉ କିଛି ଆମେ କାମରେ ଯି ଏମତି ମନ ଦେଇଦବା। ଆଉ ଏତେ ଫାଲତୁ ଜିନିଷ ଇଚ୍ଛା ହବନି କରତେ ନା କି?
ଇଛା
ଆଉ ଠିକ୍ ଅଛି ତାହେଲେ ଆମେ ଆମର ଏମିତି କରିବା ହେଲା।
ହଁ ହଁ।
ହଷ୍ଟେଲ ଗଲା ପରେ ଆମେ ସେମତିୁ ହଉ। ଚାଲେ, ହଉ ହଉ ତାହେଲେ ଯାହା କଣ କର ଆଉ।
ହଉ ହଉ।
ହଉ।